ହାଲୋ ।
ହଁ କୁହନ୍ତୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ । ଜୟ ଶ୍ରୀ ରାମ ।
ଜୟ ଶ୍ରୀରାମ ।
ହୁଁ କୁହନ୍ତୁ କଣ କହୁଛନ୍ତି କୁହନ୍ତୁ?
ଆପଣ କେମିତି ଅଛନ୍ତି?
ଆପଣଙ୍କର ଏତେ ଦିନ ପରେ କଣ ମନ ପଡିଲା ଆମ କଥା।
ଏ ବାହାରେ ଅଛି ବଡ ଭାଇ କୁହନା କିଛି ମାନେ ଭଲ ଲାଗୁନି ଓଡିଶା । କଣ ଏବେ ଓଡିଶା ର ହାଲଚାଲ ଅଛି?
ଓଡ଼ିଶା ରେ ଆପଣ କୋଉଠି ଅଛନ୍ତି କି ଏବେ?
ମୁଁ ଏଇନା ଅଛି ବା ଏଠି ଏ ବାଙ୍ଗାଲୋର ରେ ଅଛି। ଏ କିଛି ମାନେ ଘର । ଆଜ୍ଞା ।
ଯଦିଓ କୋଉ କାର୍ଯ୍ୟ ପାଇଁ ପଳେଇଛନ୍ତି ସେଠି ତ ଭଲ କଥା କିଛି ଖରାପ କଥା କି ।
ହଁ ଆଜ୍ଞା ।
ଆଉ ଓଡ଼ିଶା ରେ ତ ଭଲ ସବୁ ଓଡ଼ିଶା ରେ କାହିଁ କିଛି ଖରାପ ନୂତନ ସରକାର ଆଇଚନ୍ତି ନୂତନ । ନୂତନ କାର୍ଯ୍ୟ କରୁଚନ୍ତି ଭଲ ଭଲ ସବୁ କାର୍ଯ୍ୟ କରୁଚନ୍ତି । ହୁଁ ଉପାୟ ଯୋଜନା ଯେତିକ ବାହାର କରିଛନ୍ତି ହେଲା ହୁଁ । ଯୋଜନା ରେ ମହିଳା ମାନଙ୍କୁ ବହୁତ ସୁବିଧା ମିଳୁଛି ଆଉ ପୁରୁଷ ମାନଙ୍କୁ ବି କିଛି କିଛି ସୁିବି ବିଧା ମିଳୁଛି ଆଉ ବହୁତ ପ୍ରକାର ଏମତି ।
ବୀମା ଯୋଜନା ପ୍ରାକୃତିକ ।
ସବୁ ପ୍ରକାର ସୁବିଧା ମିଳୁଅଛି ଆମ ଓଡ଼ିଶା ବାସୀ ମାନଙ୍କୁ । ଆଉ । ବହୁ ବହୁତ ପ୍ରକାର ଏମିତି ଜିନିଷ ଅଛି ଯେ ପ୍ରକାର ଜିନିଷ ନୂଆ ନୂତନ ନୂତନ ହେଲାଣି ନା ବୁଝିପାରିଲେ ମ ରାସ୍ତା କେନାଲ କେତେ ଜଣଙ୍କୁ ଯୋଉଁ ମାନଙ୍କର ଘର କରିପାରୁନଥିଲେ ତାଙ୍କୁ ନୂତନ ନୂତନ ଘର ମିଳୁଛି । ବୁଝିପାରିଲେ ସେ ଚାଳଘର ଭାଙ୍ଗି କୋଠା ଘର କରିପାରୁଚନ୍ତି ଭଲରେ ରହିବେ କିନ୍ତୁ ମହା ବାତ୍ୟା ଫତ୍ୟାକୁ କିଛି ଡର ରହିବନି । ବୁଝିପାରିଲେ ବହୁତ ପ୍ରକାର ସୁବିଧା କରୁଚି ସରକାର ଆଉ ଏମିତି ସବୁ ଚାଲିଛି ସଂସାର ଆଉ ଚାକିରି ଫକିରି କରୁଚି ବାହାରକୁ ଯାଉଚି କାର୍ଯ୍ୟ ଫାର୍ଯ୍ୟ କରିବା ପାଇଁ
ଆଜ୍ଞା ।
ଆଉ କଣ ତମର ସବୁ ଭଲ?
ଆଜ୍ଞା ।
ହଁ ଆଉ କଣ ତମ ତମର କଣ ଚାଲିଚି ଏଇନା ବାଙ୍ଗାଲୋର ରେ ଆପଣ କଣ କରୁଚନ୍ତି?
ନା ମୁଁ ଏଇ ନେକି ଏଇ ଆମର ଏଇ ନେକି ହେଲା ରାତି ଆଠଟା ଘଣ୍ଟେ ହେଲାଣି ଆମେ ରୁମ୍ ମେଟ ପିଲା ସହ ମାନେ ଏ ଘର ଯୋଉ ମାନେ ନେଇଚୁ ସେମାନେ ଆମେ ସବୁ ଟିକେ ଭୋଜି କରୁଚୁ ମାନେ ଖାଇବା ପାଇଁ ରାତି ଖାଇବା ପାଇଁ ହୁଁ ଏଇ ଟି ତ ମିଳୁଚି କଣ ଅମୃତ ଭଣ୍ଡା ଆଉ ହେଲା ଉ ଅ ଆଳୁ ଆଉ ଗାଜର ବାଜର ଗାଜର କାଟିକି ଆମେ ତାକୁ ସନ୍ତୁଳା ସନ୍ତୁଳେଇ ଖାଉଚୁ ରୁଟିରେ
ହଁ ଭଲ ହବ ତ ସବୁ ଓଡ଼ିଆ ପିଲା ବୋଧେ ମୁଁ ଯହା ଜାଣିବାକୁ ପାଉଚି। ଶୁଭାଯାଉନି କିଛି କଣ କହିଲେ? ନାଇଁ ନାଇଁ ଆପଣ ଆପଣ ଯାହା କହୁଚନ୍ତି ମତେ କିଛି ଶୁଭା ଯାଉନି । ଆପଣ କଣ କରିବେନି କିଛି କରିପାରିବେନି ଆପଣ ଟିକେ ଦୂରକୁ ପଳାନ୍ତୁ ।
ହାଲୋ । ଶୁଭୁନି ଶୁଭୁନି । ତ ସ୍ପିକର ଖରାପ ଅଛି କି? ଶୁଭିଲା ଶୁଭିଲା ହଁ । କୁହନ୍ତୁ ଏବେ କଣ କହିବା କଥା କହୁଥିଲେ ।
କଣ କହୁଥିଲି ଏବେ ଆପଣ ମାନେ ଓଡ଼ିଶା ସୂତା କେମିତି ବେପାର ହେଉଚି ଯେମିତି ନଳିତା
ହଁ ଏ ସବୁ ଭଲ ଅଛି ଏବେ ନୂଆ ନୂଆ ମେସିନ ସବୁ ଲାଗିଚି।
ଆଜ୍ଞା ।
ଆଉ ତ ପୁରୁଣା ଜିନିଷ କିଛି ନାହିଁ ଆଉ କିଏ କାଁ ଭାଁ କୋଉଠି ଯଦି ବହୁତ ପୁରୁଣ ର ଅଟକଳ ଦେବ ସେଠି ଚଲଉଥିବେ ନହେଲେ ନାହିଁ । ଆଉ ସବୁ ସବୁ ଠିକଠାକ ଅଛି ଓଡ଼ିଶାରେ ଚାକିରିୀ ଫାକିରି କରିକି ସବୁ ରହିଚନ୍ତି ଓଡ଼ିଶା ବହୁତ ଭଲରେ ଚାଲିଅଛି ଆଉ ଓଡ଼ିଶା ଚାଷ ବସିକି ବହୁତ ଉ ଭଲ ଅଛି କାହିଁକି ନା ଓଡିଶାରେ ଏ ନା ବିଭିନ୍ନ ରାଜ୍ୟକୁ ଓଡିଶା ରୁ ବିଭିନ୍ନ ରାଜ୍ୟକୁ ବହୁତ ବହୁତ ରପ୍ତାନ ହଉଚି ଆଉ ଓଡିଶା କୁ ମଧ୍ୟ ବିଭିନ୍ନ ରାଜ୍ୟରେ ବହୁତ ଆମଦାନୀ ହଉଚି।
ଆଜ୍ଞା ଆଜ୍ଞା
ରପ୍ତାନୀ ହଉଚି ଆଉ ସବୁ ଠିକ୍ ଠାକ୍ ଚାଲିଅଛି। ଆପଣଙ୍କ ପାଖରୁ ବି ବାଙ୍ଗାଲୋର ବି ବହୁତ କିଛି ଖାଦ୍ୟ ଯାଉଥିବ ଯେ ଆମ ଓଡିଶା ରପ୍ତାନୀ ହଉଥିବ। ଓଡିଶା ବାହହାର ନା ସେଟାକୁ ଯ ଗୋଟେ ଆମ ଉ ଦେଶର ଗୋଟିଏ ସେଠି ସବୁ ବଡ ବଡ କମ୍ପାନୀ ମାନେ ଚାକି ମ ଅଛନ୍ତି ଯେଠି ସଫ୍ଟାର କମ୍ପାନୀ ସବୁ ଭଲ ଭଲ କମ୍ପାନୀ ଅଛନ୍ତି ସେଠି ବହୁତ ଲୋକ ଚାକିରି କ ବହୁତ ଚାକିରି ପାକିରି ସେଠି ଉ ରହୁଛନ୍ତି। ଆଉ ବହୁତ ପଇସା କମେଇ ସାରିବା ପରେ ଆସି ଘରେ ଘର ଫର କରି ଗାଁ ରେ ରହୁଛନ୍ତି, ଆଉ ବାସ କରୁଛନ୍ତି ଆଉ କୁଆଡେ ଯାଉନାହାନ୍ତି। ଯେହେତୁ ସେ ପଇସା ଫଇସା କମେଇ ଦଉଛନ୍ତି ଏଠି ଆସି କିଛିଟା ଉ ଗୁଁ କଣ କହିଲେ, ଦୋକାନ ପା ଯେକୌଣସି କାର୍ଯ୍ୟ କରୁଛନ୍ତି ଛୋଟ ମୋଟ କାର୍ଯ୍ୟ କରିକି ରହୁଛ ଏମତି, ଆଉ ଏମତି ସବୁ ଚଲେଇ ଚାଲିଛି ଆମ ଓଡିଶାରେ। ଆଉ ଆପଣଙ୍କର ଯୋଉ ଏଇନା ହେଲା ତା ବାପା କେତେ ବର୍ଷ ହେଲାଣି ଯାଇଥିଲେ ଯାଇଛନ୍ତି ବାଙ୍ଗଲୋର?
ମୁ ଆସ ଦଶ ବର୍ଷ ହେଇଗଲାଣି।
ଦଶ ବର୍ଷ ହେଲାଣି ଆପଣ ଗଲେଣି?
ଆଜ୍ଞା। ଆଜ୍ଞା ଆପଣ ନୁଆ ବସ୍ ଷ୍ଟାଣ୍ଡ ଖୋଲା ହବନି।
ହଁ ଛକର ତ ନୂଆ ବସଷ୍ଟାଣ୍ଡ ଆମର ଚଣ୍ଡିିଖୋଲରେ ତ ନୂଆ ବସଷ୍ଟାଣ୍ଡ ଖୋଲା ହବ ବୋଲି ମୁଁ ଶୁଣୁଛି। ତ ମୁଁ ଠିକ ସେ ଜାଣିନାହିଁ କଣ ପାଇଁ କେଡ଼ା ବଡ଼ ବସଷ୍ଟାଣ୍ଡ ଖୋଲିବ କେଉଁଠି ଖୋଲିବ କଣ ନାହିଁ ମୁଁ ଜାଣିିନହିଁ ଶୁଣୁଛି ଯେ ନୂଆ ନୂତନ ଗୋଟେ ବସଷ୍ଟାଣ୍ଡ ହବ ଯେମତି ଆମେ ସବୁ ଅସୁବିଧାର ସମ୍ମୁଖୀନ ହଉଥିଲେ ଖରା ରେ ଠିଆ ହଉଥିଲେ ସବୁ ସୁବିଧାରେ ଠିଆ ହେବେ ଖରା ହବ ହବନି, ଜଳ ମିଳିବ, ଖାଦ୍ୟ ମିଳିବ ଗୋଟେ ଗୋଟେ ଜାଗାରେ ଆପଣ ଯଦି ଶୟନ ପାଇଁ ବି ଶୋଇପାରିବେ। ହଉ ତମ ଆପଣ ଯଦି ଯେକୌଣସି ଉ-ଉ କାର୍ଯ୍ୟ କରିପାରିବେ ଜିନିଷ କିଣି ପାରିବେ ସବୁ ପ୍ରକାର ସ ସୁବିଧା ରହିବ ତା ଭିତରେ, ବଡ ଆକାରରେ ଗୋଟେ ହବ ସବୁ ବସ ଯାଙ୍କ ଗୋଟଏ ଜାଗାରେ ଏକାଠି ହେବେ। ଯାହାର ଯୋଉ ସମୟ ହବ ସେ ସେଇ ସମୟରେ ବାହାରିକି ଯାହାର ଯୁଆଡେ ଥବ ରୁଟ ସେଇ ରୁଟରେ ଯିବେ। ବୁଝିପାରିଲେ, ଆଉ କାହାକୁ ଅସୁବିଧା ହବାରେ ପଡିବନି। ଯୋଉ ଲୋକ ମାନଙ୍କର ଯେତେବେଳେ ଟାଇମ ସେତେବେଳେ ସେ ଆସିିକି ପହଞ୍ଚିବେ। ସେଇଟା ସମୟରେ ବସ୍ ବାହାରିବ, ବସ୍ ବାହାରିକି କୁଆଡେ ଯିବ ବୁଝିପାରିଲେ। ଏମ ସବୁ ଚାଲିଛି ଓଡିଶାରେ, ଆପଣ ଆପଣ ଘରକୁ ଆସିଲେ ଯେତେ ବର୍ଷ ହେଲାଣି ଆପଣ କେତେ ବର୍ଷ ଖଣ୍ଡେ ହେଲାଣି?
ମିନିମମ୍ ସେ ବାର ବର୍ଷ ହେଲାଣି ମୁଁ ଏ ଭାବୁଛି ଏବେ ଯାଇକି ଘରେ ସେ ଘର କାର୍ଯ୍ୟ କରିବି ଆଉ ଟିକେ ନିଜର କିଛି ଦୋକାନ ଫୋକାନରେ ସେ ଯଉ ଆପଣ ଯଉ କହୁନାହାନ୍ତି ଛକରେ ବସଷ୍ଟାଣ୍ଡ ଟା ଖୋଲା ହବ ଆପଣ ସେଠି କିଛି ଜାଗାରେ ଦେ ଦେଖନ୍ତୁ ଯେମିତି କି ମୁଁ ଛୋଟ ଭାଇ ହିସାବରେ ଆପଣଙ୍କ ଟିକେ ସହାୟତା କର ବଡ ଭାଇ ସେଠିକି ନିଶ୍ଚୟ ଦୋକାନ ଫୋକାନ କିଛି ଦବାକୁ
ହଁ ହଁ ସେଠା ତ ବହୁତ ପ୍ରାୟ ଉଁ ଚାଳିଶ ପଚାଶ ଟା ଦୋକାନ ଖୋଲା ହବ। ସବୁ ପ୍ରକାର ଦୋକାନ ଖୋଲା ହବ କାହିଁ କହିଲେ। କିଏ ଖାଦ୍ୟ ବିକିବ କିଏ ବହି ବିକିବ କିଏ ପୂଜା ସାମଗ୍ରୀ ବି ଥିବ ସେହିତ ଗୋଟେ ଛୋଟିଆ ମନ୍ଦିର ଗୋଟେ ଛୋଟ ମ ମନ୍ଦିର ତା ଭିତରେ ରହିବ, ମଜାମ ତ କି ଅନ୍ୟନ୍ୟ ଅନ୍ୟାନ୍ୟ ଜିନିଷ ବଖିବେ କିଏ ବିସ୍କୁଟ ମିକ୍ସଚର ବିକିବେ।
ଆଜ୍ଞା।
ବହୁତ ପ୍ରକାର ଜିନିଷ ଏମିତି ବିକ୍ରୟ ହବ ସେଠି। ଆଉ ଆପଣ ଯଦି କହୁଛନ୍ତି ମୁଁ ମୁଁ ଯଦି ମୋର କିଛି ଚିହ୍ନା ଥବ ମୋର ତ ଚିହ୍ନା ଥବ କି କିଛି କରିପାରିବି। ମୁଁ ସାହାଯ୍ୟ ଆପଣଙ୍କୁ ଯାହାବି ହେଲେ କରିବି ମୁଁ ବି ଭାବୁଚି ସେଠି ଗୋଟିଏ ଛୋଟ ଦୋକାନ କରି କି ମୋ ସାନ ଭାଇ କି ବସେଇଥିଲେ ବହୁତ ଭଲ ହବ। କାହିଁକି କହିଲ ସିଏ ତ କିଛି କରୁନାହିଁ ସିଏ ସେଠି ବସିବ ମୁଁ ଗୋଟେ ଉଁ, ସିଏ ଯୋଉ ଚାକିରି ଫାକିରି କରିଗଲା ତାହେଲେ ଗୋଟେ ଛୋ ଗୋଟେ ପିଲାଟେ ରଖିକି ବସିବି। ମୁଁ ଯେହେତୁ ଆମ ଘରରୁ ଆମ ଗାଁ ରୁ ଉଁ, ପାଖର ହଉଛି ଗୋଟେ ଦୁଇ କିଲୋମିଟର ଭିତରେ ହଉଛି ଯେହେ ତ ଆମର ସବୁ ଚିହ୍ନା ପରିଚୟ ଅଛି ସେଥିପାଇଁ ମୁଁ ଭାବୁଚି ସେଇୟା କରିବା ପାଇଁ। ବୁଝିପାଇଲେ ଯଦି ହବ ଆପଣଙ୍କ ପାଇଁ ବି ଗୋ ଟେ ଭଲ ରଖିପାରିବି। ଆପଣ ମୋତେ ବୁବେଳେ ଏମିତି କଥାବାର୍ତ୍ତା କରୁଥାନ୍ତୁ ମୁଁ ସେମତି ଆପଣଙ୍କ ପାଇଁ ବୁଝିପାରିବି। ଆଉ ବୁଝିକି ବି ଆପଣଙ୍କ ସହାୟତା ହେଇପାରିବି ଯେହତୁ ମୋ ସାନ ଭାଇ। ସବୁଆଡୁ ଆମ ଆପଣଙ୍କୁ ସହାୟତା ହେବି। ଆପଣ ଯହେତୁ ମୋ ଆଗରେ ହାତ ପ-ହା ତ ପକାଇଛନ୍ତି ସେ ସେଥିପାଇଁ ମୁଁ ସବୁ ଆପଣଙ୍କ ପାଇଁ ସହାୟତା ହେଇପାରିବି।
ଆଜ୍ଞା। ଆଜ୍ଞା, ମୁଁ ଭାବୁଥିଲି କି କି ମାନେ ଯେମିତି କି ଅଁ, ତେଜରାତି ଦୋକାନ
ଓହୋ! ତେଜରାତି ମାନେ ତେଜରାତି ଦୋକାନ ସେଠି ଅବଶ୍ୟ ଚଳିବ ନାହିଁ। ତେଜରାତି ଦୋ କନେ ଉଁ ଥଣ୍ଡା ଜାତୀୟର ହଁ ସେମିତି ହେଲେ ସେମିତି ହେଲେ ଚା ବିସ୍କୁଟ୍ ସେମିତି ହେଲେ ଚଳିବ। ସବୁ ଚଳିବ। ଆଉ ତେଜରା ତି ଅବଶ୍ୟ ବା-ଉଁ, ଚାଉଳ ଡାଲି ବୁ-ଉଁ, ବେପାର ହେଇପାରିବନି। କିନ୍ତୁ ଅନ୍ୟାନ୍ୟ ଜିନିଷ ବେପାର ହେଇପାରିବ ବି ଲି ଥଣ୍ଡା
କିଛି ଟା ବିସୁ ବିସ୍କୁଟୁ। କିଛି ମିକ୍ସଚର୍, ଆଉ ଅନ୍ୟାନ୍ୟ ବହୁତ ଜିନିଷ ବି ଅଛି। ସେଠି ଆ ଆପଣଙ୍କର ଶବ୍ଦ ଶୁଭି ଅଛି।
ଆଜ୍ଞା, ଏଇ ସାନ ଭାଇ ଜଣେ ଫୋନ୍
ଆପଣ ସେ ଆପଣ ମୁଁ ଯାଉଅଛି ସେଇ ଆଡେ ଆପଣ ସାଡକୁ ପଳାନ୍ତୁ।
ଆଜ୍ଞା।
ଆପଣ ସାଡକୁ ପଳାନ୍ତୁ ଯେହେତୁ ମୁଁ ଆପଣଙ୍କ କାର୍ଯ୍ୟ କରିପାରିବି ଆପଣ ସାଡକୁ ଯାଇପାରନ୍ତି।
ଆଜ୍ଞା।
ହଁ।
ଆଜ୍ଞା, ବଡ଼ ଭାଇ ଆପଣ ରାତିରେ କଣ ଖାଇବେ? ହାଲୋ, ରାତିରେ କଣ ଖାଇବେ ଆପଣ?
ରାତିରେ କଣ ଖାଇବି ମାନେ ବୁଝି ପାରି ନାଇ।
ନା ଆପଣଙ୍କ ଯୋଉ ମଦ୍ୟ ରେ
ରାତିରେ ମୋର କଣ ଆ, ମ-କଣ କହିଲେ ରାତିରେ ଏଇନା ଆମର ଟିକେ ଗୋଟିଏ ଆମେ ସାଙ୍ଗ ଛୁଆ ମିଶିକି ଚାରି ପାଞ୍ଚ ଜଣ ପାଞ୍ଚ ଜଣ ଆମେ ସାଙ୍ଗ ଛୁଆ ମିଶିକି ଗୋଟେ ଆମିଷର ଭୋଜି କରିଥିଲୁ।
ଆଜ୍ଞା।
ଆମେ ଗୋଟେ ଆମିଷର ଭୋ,
ଆଜ୍ଞା, କୁହନ୍ତୁ।
ହଁ ସେଇଆା ତ ମୁଁ କହୁଥିଲି। ହଁ, ଶୁ-ଶୁଭା ହଉଛି?
ଆଜ୍ଞା।
ସେଇଥିପାଇଁ ମୁଁ କହୁଚି ଯେ। ଉଁ, ସେ କଣ କହୁଥିଲେ ହେଲା? ଆମେ ସାଙ୍ଗ ଛୁଆ ମିଶିକି ହଁ ସାଙ୍ଗ ଛୁଆ ମିଶିକି ଉଁ, ଭୋଜି କରୁଥିଲୁ ।ସେ ଭୋଜି ଆମିଷ ଭୋଜି ଥିଲା। ଆମିଷ ଭୋଜି ଆମେ ଶାନ୍ତି ଶୁଙ୍ଖଳାରେ ଖାଇ ପିଇକି ଭୋଜି କରିକି ଆମେ ଆସିଲୁ ଏବେ। ହଉ। ଆପଣ କଣ କହୁଛନ୍ତି କୁହନ୍ତୁ। ହୋଉ ଆପଣ ରଖିପାରନ୍ତି ଧନ୍ୟବାଦ।
ହ୍ୟାଲୋ, ହ୍ୟାଲୋ।
ହ୍ୟାଲୋ।
ରଖୁନାହାନ୍ତି ଆପଣ।
ଆପଣ ମୋର ଟିକେ ନେଟୱର୍କ୍।